ହ୍ୟାଲୋ ଜୟ ଜଗନ୍ନାଥ ଭାଇ ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ ନମସ୍କାର।
ନମସ୍କାର କେମିତି ଅଛନ୍ତି?
ଭଲ ଅଛି ଆପଣ ରହୁଛନ୍ତି କୋଉଠି?
ଆଜ୍ଞା ମୁଁ ଭୁବନେଶ୍ୱରରେ ରହୁଚି।
ଆଛା ଆପଣଙ୍କ ନା ଟା ଭାଇ?
ମୋ ନାଁ ସିଲୁ।
ସିଲୁ, ଆ ଭୁବନେଶ୍ଵରରେ କୋଉଠି ରହୁଚନ୍ତି?
ହ ଗଣ୍ଡମୁଣ୍ଡା ଆଇଗିଣିଆ
ଆଚ୍ଛା ଗଣ୍ଡମୋଳ ମୁଁ ବି ଭୁବନେଶ୍ୱରରେ ଶୈଳଶ୍ରୀବିହାର। ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ଭାଇ?
ହଁ ଘରେ ଭାଇ ଭାଉଜ ଆଉ ହଁ ପୁତୁରା ଝିଆରୀ ଆଉ ଭଉଣୀ ମାନେ ସବୁ ଅଛନ୍ତି।
ବଢିଆ ତ ଆପଣ ସୂ ପରିବାରେ ଅଛନ୍ତି ଭାଗ୍ୟରେ ଥିଲେ ଏଇଭଳିଆ ପରିବାର ମିଳେ ଭାଇ।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ ପରିବାରରେ ସବୁ ସମସ୍ତେ ଭଲ ଅଛନ୍ତି ଆଜ୍ଞା।
ହଁ ଆମ ପରିବାରରେ ମୋ ଦିଇଟା ପୁଅ ଅଛନ୍ତି। ମୁଁ ଅଛି ଭାଇ ଅଛନ୍ତି। ମୋର ବଡ଼ ନଣନ୍ଦ ଅଛନ୍ତି। କଣ କହିଲେ?
ହୁଁ ହୁଁ ବହୁତ ସୁନ୍ଦର ଆପଣ କଣ କରନ୍ତି ଆଜ୍ଞା?
ମୁଁ ପିଲାଙ୍କୁ ପଢଉଛି ଟ୍ୟୁସନ କରୁଛି। ହଁ ଟିଚରର୍ସିପ ଉଁ ମାନେ ଘରେ ପଢଉଛି।
ଆଜ୍ଞା ଆଜ୍ଞା କୋଚିଂ ସେଣ୍ଟର ରେ।
ନା କୋଚିଂ ସେଟର ନା ଘରେ ପିଲାଙ୍କୁ ଟ୍ଯୁସନ କରୁଛି।
ଆଜ୍ଞା ଆଜ୍ଞା ଆଜ୍ଞା ଯାହା ହଉ ବହୁତ ବଢିଆ ଶିକ୍ଷା। ଅନୁଷ୍ଠାନର ଶିକ୍ଷା ବିଭାଗ କାମ କରୁଛନ୍ତି ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି ଆଜ୍ଞା।
ଆଶୀର୍ବାଦ ଆପଣ ମାନଙ୍କ ଆଶୀର୍ବାଦ ରହିଛି ସେଥିପାଇଁ ମୁଁ ଚାଲିଛି ଆପଣ ମାନଙ୍କ ପାଇଁ ଆଗକୁ ଭାଇମାନେ ତ ଅଛନ୍ତି ଭଉଣୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଉ।
ହଁ ହଁ ହଁ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ। ଆପଣ ଆପଣଙ୍କର ଅ ପୁରା ପ୍ର ଉପରେ ଶୈଳଶ୍ରୀ ବିହାର ଏରିଆରେ କଉ ଜାଗାରେ ଆଜ୍ଞା?
ଶୈଳଶ୍ରୀ ବିହାରେ ଯଉ ଏ ଟି ଏମ ଗୋଟେ ନାହିଁ
ଆଜ୍ଞା ଆଜ୍ଞା ଏ ଟି ଏମ ଛକ ହଁ ବୁଝିଗଲି।
ହଁ ଏଟିଏମ୍ ଛକ ସେଇଠି।
ଯାହା ହୋଉ ବଢିଆ ଲୋକେସନରେ ବି ସେଇଠି ତ ଆପଣଙ୍କର ଆଁ ଦି ତିନି ଜାଗା ବି ସାଇ ମନ୍ଦିର ଅଛି ବୋହୁତ ବଢିଆ ସୁ ସୁନ୍ଦର ଜାଗା ତାପରେ ସଳସୀ ବିହାର ତାରିଣୀ ମନ୍ଦିର ବି ଅଛି। ଚି ବୋହୁତ୍ ସୁନ୍ଦର ଲାଗେ ସନ୍ଧ୍ୟା ଆଳତି ଆଉ ଏରିଆ ବି ଭଲ ଲୋକେସନ୍ ବୋହୁତ୍ ବଢିଆ ଆଉ ଏବେ କଣ ଟିଫିନ୍। ଗଲେଣି ଆଜ୍ଞା।
ଆଜି ଭାଇ ନାହାନ୍ତି କିଛି ଟିଫିିନ କରୁନୁ ଯିବୁ ଖାଦ୍ୟ ବେଳେ ରାତି ପାଇଁ ରୋଷେଇ କରିବୁ ମଟର ଆଳୁ ତରକାରୀ କର୍ଦବୁ। ଆଉ ରୁଟି କରିଦେବୁ ଖାଇବୁ ଆଉ। ଆପଣ କଣ ଖାଦ୍ୟ କ କରୁଛନ୍ତି ପ୍ରସ୍ତୁତି?
ହଁ ମୁଁ ବି ମୁଁ ତ ପ୍ରାୟ ଭାତ ଖାଏ ସେଇ ଭାତ ଡାଲ ଲି ଆଉ ଏମିତି ଅ ଭଜା ଭଜା ହେଲେ ବି। ଚଳିଯିବ ନହେଲେ ବି ଭାତ ଡାଲି ଖାଲି ହେଲେ ବି ଆଳୁ ଚକଟା ହେଇଲେ ବି ମୁଁ ସେମ୍ତିରେ ଚଳେଇ ଦିଏ ବୋହୁତ୍ ଭଲ ଲାଗେ ସାଧା ଖାଦ୍ୟ ବି ମତେ ବୋହୁତ୍ ପସନ୍ଦ ହୁଏ ବହୁତ ଭଲ।
ବଢିଆ ଲାଗେ ବିି ଗରମ୍ ଗରମ୍ ସାଧା ଭାତ ଡାଲି କର୍ଦେବେ। ଖାଲି ଚକୁଟା କଞ୍ଚା ଲଙ୍କା। ପିଆଜ ଟିକେ ସୋରିଷ ତେଲ ପକେଇ ଦବ ବଢିଆ ଲାଗେ ସ୍ଵାଦ ବଢିଆ।
ଆଜ୍ଞା ଆଜ୍ଞା ସେସ୍ ଆମେ ତ ସାଧା ଖାଦ୍ୟ ହିଁ ବହୁତ ପସନ୍ଦ ଲାଗେ କାରଣ ତେଲ ମସଲା ନାହିଁ। କିଛି ନାଇଁ ପୁରା ଶା ଶାନ୍ତି ଲାଗିବ ଖାଇବାକୁ ବି ତାପ୍ରେ ଏବେ। ବର୍ଷା ସିଜନକୁୁ ତାପରେ ଗରମ ଗରମ ଉଁ ଭାତକୁ ଡାଲ୍ ଡାଲି ଡାଲମା ବହୁତ ସୁନ୍ଦର ଲାଗିବ।
ବଢିଆ ଲାଗେ ଆଉ ଡାଲମା ସହିତ କିଛି ଆବଶ୍ୟକ ବି ନାହିଁ।
ହଁ ହଁ ଆଜ୍ଞା। ସାଇଡ୍ ଆଇଟମ ଟିକେ ଆଚାର କି ଖଟା ଟିକେ ହେଲେ ବି ସିଏ ହେଇଯିବ।
ଆଜ୍ଞା। ଆପଣ ରୋଷେଇ ସଇଲାଣିି ଭାଇ। ରୋଷେଇ କରିସାରିଲେଣି।
ନାଇଁ ନାଇଁ ରୁଷେଇ ଆରମ୍ଭ ହେଇନି ରୋଷେଇ ସେଇ ଆଠ ଆଠଟା ସାଢେ ଆଠଟାରେ ଆରମ୍ଭ କଲେ ବି ନଅଟା ସୁଧା ଅଧଘଣ୍ଟା ଭିତରେ ହେଇଯାଉଛି।
ହଁ ସାଙ୍ଗ ସାଙ୍ଗ ହେଇଯିବ। କିଛି ସମୟ ଲାଗ
ଆଜ୍ଞା ଦିଟା ଗ୍ୟାସ୍ ଚୁଲାରେ ଲଗେଇ ଦେଲେ ସାଙ୍ଗେ ସାଙ୍ଗେ ହେଇଯାଉଛି। ଏମିତିରେ ତ ଅରୁଆ ଭାତ ଆଉ ଶୀଘ୍ର ହେଇଯିବ ଆଉ ପ୍ରେସରରେ ଡାଲି ମାରିଦେଲେ ବି ବହୁତ ଶୀଘ୍ର ହେଇଯାଉଛି।
ହଁ।
ଆଉ ତାପରେ ଫୁଟେଇକି ମୁଁ ପ୍ରାୟତଃ ଘଟଗାଁ ତାରିଣୀ ଯାଇଥିଲି। ଆଉ ତାପ୍ରେ ଯାଜ୍ପୁର୍ ବିରଜା ଯାଇଥିଲି। ବୋହୁତ୍ ସୁନ୍ଦର୍ ସୁନ୍ଦର୍ ଜାଗା ବୁଲିଚେ ଏଇ ମାସେରେ।
ଯାଇଛନ୍ତି।
ଆଜ୍ଞା ହଁ କୁସୁମ ପୋଖରୀ ଯାଇଚି ଏବେ ଗୋଟେ ନୂଆ ଶିବ ମନ୍ଦିର ଯାଜପୁର ରେ ଶିବ ମୂର୍ତ୍ତି ହେଇଛି।
କୋଉଠି କହିଲ ଭାଇ?
ଅ ଯାଜପୁର ଆମର ନଈବନ୍ଧ ପାଖରେ ଗୋଟେ ବ୍ରିଜ
ମାନେ ସେଇ ରୋଡରେ ନା ଟାଉନ ରେ?
ଆଁ ଟାଉନ୍।
ଟାଉନରେ ଯୋଉ କୋଉଠି କହିଲେ ଜାଗାଟା ପଟିକୁଲାର୍ ମୁଁ ତ ସେଠି ମାଉସୀଙ୍କ ଘର ମୋର।
ଆ ଆମର ଯୋଉ କଲେଜ ଏବେ ହେଇଛି ନୂଆ କଲେଜ ମେଡିକାଲ କଲେଜ।
ଆଜ୍ଞା ହଁ ନୂଆ ସେପଟେ ଯୋଉ ହେଇଛି।
ହଁ ସେଇ ମେଡ଼ିକାଲ କଲେଜର ସେଇ ରୋଡ଼ରେ ସିଧା ଗଲେ ଅ ଲେଫ୍ଟ ସାଇଟରେ ନଈ ନଈ ମଝିରେ ନଈ କାନ୍ଥରେ ହେଇଛି ବହୁତ ବଡ ଶିବ ମନ୍ଦିର ହେଇଛି ବହୁତ ସୁନ୍ଦର ଲୋକ କେଶନ ହେଇଛି ବଢିଆ ଭାବରେ ସଜେଇଛନ୍ତି ତାପରେ ବି ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଛି, ମୁଁ ଯାଇଥିଲି, ସେଠି ଦି ତିନି ଘଣ୍ଟା ରହିଲି, ପୁରା ଶାନ୍ତି ଲାଗିଲା ପୁରା ବସି ଲି ଆଉ ସୁନ୍ଦର ଲୋକେସନ୍ ବୋ ଫଟୋଗ୍ରାଫର୍ ବି ଯାଉଛନ୍ତି ଫଟୋ ଉଠାଉଛନ୍ତି ଆଉ ବୁଲାବୁଲି କରୁଛନ୍ତି ବହୁତ ସୁନ୍ଦର ନଈ ଉଁ କାନ୍ଥରେ ହେଇଛି। ବହୁତ ବହୁତ ଆଡୁ ଲୋକ ବି ଯାଇକି ଦର୍ଶନ କରୁଛନ୍ତି ଶିବ ମନ୍ଦିର। ଆଉ ତାପରେ ବିରଜା ମନ୍ଦିର ତ ଏବେ ପୁରା ନୂଆ ମଡେଲିଙ୍ଗ ହେଇଯାଇଛି ପୁରା ସୁନ୍ଦର ହେଇଯାଇଛି।
ହଁ ସେ ତ ବହୁତ ସୁନ୍ଦର ହେଇଛି।
ହୁଁ ଆଉ ଘଟଗାଁ ତ ବହୁତ ଭିଡ ସବୁ ଭିଡ ଘଟଗାଁ ଯାଇଥିଲୁ ଆମେ ବାଟରେ ଖାଇଲୁ ବି ଗୋଟେ ଜାଗାରେ, ସେପଟ ଖାଦ୍ୟ ବି ବହୁତ ଭଲ ଲାଗିଲା ମତେ, ଆଉ ତାପରେ ତା ରାଣୀ ମାଙ୍କ ମନ୍ଦିରରେ ବି ଯେଉଁ ପ୍ରସାଦ ଅନ୍ନପ୍ରସାଦ ଖାଇଲୁ ବି ବହୁତ ବଢ଼ିଆ।
ଆଜ୍ଞା ଭାଇ ଆପଣ ତ ଏତେ ସୁନ୍ଦର ଜାଗାର ନାଁ କହିଲେ ବହୁତ ଖୁସି ଲାଗିଲା। କେତେବେଳେ ସମୟ ପାଇଲେ ମୁଁ ସେଠି ଯାଇଁକି ଦେଖିକି ଆସି ଶିବ ମନ୍ଦିରଟା କଣ ଯା କାରଣ ମାଉସୀ ରହୁଛନ୍ତି ଆମ ମେଡିକାଲ ଛକ ଉପରେ ପୁରା।
ଆଜ୍ଞା।
ଟାଉନ୍ ମେଡିକାଲ୍ ଛକ ଆମେ ସୁଯୋଗ ପାଇଲେ ଯିବା।
ନିଶ୍ଚିନ୍ତ ଯିବା। ମୁଁ ମାନେ ଯାଜପୁର ଆଗରୁ ଯେ ଦେଖିଥିଲି ଯେତିକି ଏବେ ଯାଜପୁର ବିରଜା ମନ୍ଦିର ଉପୁର ଏବେ ବହୁତ ଡେଭଲପ୍ କରିଯାଇଛି ପୁରା।
ହୁଁ ବହୁତ ଡେଭଲପ
ହୁଁ ତାପରେ କଣ କି ସେଠି ଯୋଉ ଅସ୍ଥି ବିସର୍ଜନ କରିବାକୁ ଯାଉ ଛନ୍ତି, ପୟା ଶ୍ରାଦ୍ଧ ଦେବାକୁ ଯାଉଛନ୍ତି ଲୋକ ସେଠି ମାନେ ନାଭି ଗୟା ଅଛି ନା।
ହଁ ନାଭି ଗୟା କିହନ୍ତି ତାକୁ ଭାଇ।
ହଁ ନାଭି ଗୟା ସେଠି ବହୁତ ଭିଡ ବି ହଉଛି ତାପରେ ସେଠି ଶହେ ଆଠ ନା ଶହେ ଚଉବନ ଏମତି ଶିବଲିଙ୍ଗ ଅଛନ୍ତି ବୁଲି ବୁଲି ଦର୍ଶନ କରିବା ପୁରା କେତେ ପ୍ରକାରର ଶିବ ମ ଠାକୁରଙ୍କର ନାଁ ଆମର ନାଁରେସ ଲିଙ୍ଗ ଅଛି। ମାନେ ସେ ଭିତରେ ପଶିଲି ମୁଁ ପୁରା ଆନନ୍ଦର ଆନନ୍ଦ ଲାଗିଲା ମୋତେ।
ବହୁତ ଆନନ୍ଦ ମୟ ଲାଗେ ଆଗ ଠାକୁରଙ୍କ ପାଖକୁ ବସିଗଲେ ଲାଗେ ଆମେ କୁଆଡେ ପଳେଇଆସିଲେ ଘର ସଂସାର ସବୁବେଳେ କରିକି ଆଉ ଟିକେ ମହାପ୍ରଭୁଙ୍କ ଦର୍ଶନ ଦେବା ଆମ
ଆଜ୍ଞା ମୁଁ ତ ପ୍ରାୟ ଯୁଆଡେ ବି ଯାଏ ଆଗ କଉଠି ଶୈବ ପୀଠ କିମ୍ବା ମାଙ୍କ ମନ୍ଦିର ଯଦି ଦର୍ଶନ କଲି ମତେ ବହୁତ ଖୁସି ବି ଲାଗେ। ଶାନ୍ତି ଲାଗେ ଆପଣ କୁଆଡ଼େ କୁଆଡ଼େ ଏ ମାସରେ ବୁଲିଲେଣି ଆଜ୍ଞା?
ଏ ମାସରେ ଭାଇ କୁଆଡେ ଯାଇନି। ଏଇ ତ ବର୍ଷା ଆରମ୍ଭ ହେଲା। ମାସ ଆରମ୍ଭ ହେଲା, ବର୍ଷା ଆରମ୍ଭ ହେଲା ଯାଇନି। ମୁଁ ଜାନୁଆରୀରେ ଯାଇଥିଲି ଯୋଉ ବିରଜା କୁଷୁମ ପୋଖରୀ ଏସବୁ ବୁଲାବୁଲି କରିକି ଆସିଥିଲି।
ଆଜ୍ଞା।
ଆଉ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଯାଇପାରିନଥିଲି। ପ୍ରବଳ ଭିଡ ଛୋଟ ଟ ଛୁଆ ଦେହ ସେଥିପାଇଁ ଯାଇନଥିଲି। ଆଉ ଦେଖିବା ଆଗକୁ ରଥଯାତ୍ରା ଅଛି ରଥଯାତ୍ରା ବି ଭାବୁଛି ପୁରୀ ଯିବାନି ପ୍ରବଳ ଭିଡ ହୁଏନା ଦେଖିବା କେତେବେଳେ କଣ ବୁଲିବା ଆଉ ମୁଁ ପ୍ରାୟ ବହୁତ ଜାଗା ବୁଲିଛି।
ନାଇଁ ନାଇଁ କଣ କି ରଥଯାତ୍ରାରେ ନ ଯାଆନ୍ତୁ ବି ମଝିରେ କେବେ ବି ଗଲେ ଯୋଉ ଅଁ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିପାରିବେ। ଆଉ ଏବେ ତ ଗୁଣ୍ଡିଚା ମନ୍ଦିର ଆହୁରି ଗୋଟେ ଦ୍ୱାର ଖୋଲିଯାଇଛି।
ହଁ ସେପଟେ।
ମଝିରେ ଦର୍ଶନ କରିବା ପାଇଁ ତା ପରେ ଏ ପଟେ ବି ଗୁଣ୍ଡିଚା ମନ୍ଦିର ପଟେ ଆସିଲୁ। ଏବେ ବହୁତ ସୁ ସୁନ୍ଦର ହେଇଯାଇଚି ତାପରେ, ତାପରେ କଣ କି ବଡ ଦାଣ୍ଡ ରେ ଏବେ ସବୁ ଦୋକାନ ବଜାର ଉଠେଇକି ପୁରା ଫାଙ୍କା ଫାଙ୍କା ଲାଗୁଛି ଶାନ୍ତି ଲାଗୁଛି ପୁରା।
ସେରା ପୁରା ଇଏ କ୍ଲିନ୍ ହେଇଯାଇଛି ନା ଯିବା ପାଇଁ ସୁବିଧା।
ହଁ, ହଁ ନିଟ୍ ଆଣ୍ଡ କ୍ଲିନ ତାପରେ ଏଠି ଏ ବାଟମଙ୍ଗଳା ମାଆଙ୍କ ପାଖରେ ବି ବହୁତ ବଢ଼ିଆ ଲାଗେ ଆମେ ଭୋରୁ ଭୋରୁ ଯାଇ ପହଞ୍ଚିଥିଲୁ ବାଟ ମଙ୍ଗଳାରେ। ଆଉ ମଙ୍ଗଳା ଆଳତି ଦେଖିଲୁ ପୁରା ଶାନ୍ତି ଲାଗିଲା ପୁରା। କିନ୍ତୁ ଜଗନ୍ନାଥଙ୍କର ମଙ୍ଗଳ ଆଳତି ଦେଖିବା ପାଇଁ ବହୁତ ଇଚ୍ଛା ଥିଲା ଦେଖି ପାରିଲୁନି ସରିଯାଇଥିଲା। ଆଉ ଏଠି ମଙ୍ଗଳା ଆଳତି ଦେଖିକି ଯାଇକି ଦର ଦର୍ଶନ କଲୁ ଜଗାଙ୍କୁ।
ଖୁସି ଲାଗେ ଜଗତର ନାଥ ସେ ଜଗତ ନାଥ ।
ଆଜ୍ଞା।
ସର୍ବମଙ୍ଗଳ ଜଗନ୍ନାଥ ସୁଆ କହୁନାହାନ୍ତି କି?
ଯେତେବେଳେ ଗଲେ ବି ମତେ ନୂଆ ନୂଆ ଲାଗେ କେମିତି ପୁରୀ କିଏ ଜାଣେ ମୁଁ ବି ବୁଝିପାରେନି। ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଏ, ମତେ ଆହୁରି ନୂଆ ନୂଆ ଲାଗେ।
ମୁଁ ବି ମତେ ବି ବହୁତ ଭଲ ଲାଗେ, ଠାକୁରଙ୍କୁ ଦର୍ଶନ ପାଦପଦ୍ମ ତଳେ। ଅର୍ପଣ କଲେ ସବୁବେଳେ ଭଲ ଲାଗେ।
ତାପରେ ବି ଆଗ ଅପେକ୍ଷା ଏବେ ଯୋଉ ପ୍ରକଳ୍ପ ହେଇଗଲା ଚାରି ଚାରିପଟ କାନ୍ଥ ଦୁଆର ଚାରି ଚାରିପଟ ସାଇଡ ରେ ଯୋଉ ପୁରା ଖୋଲା ଖୋଲା ହେଇଗଲା, ତାପରେ ସବୁ ସୁବିଧା ଦେହ ହେଇଗଲା, ଆଁ ସବୁ କୁ ଯେମିତି ଜୋତା ଷ୍ଟାଣ୍ଡ ଗମେଣ୍ଟର କରିଦେଇଛି, ମୋବାଇଲ୍ ଷ୍ଟାଣ୍ଡ ସବୁ କରିଦେଇଛି।
ଆଜ୍ଞା। ଏଟା ବହୁତ ଜିନିଷ ସରକାର କରିଦେଇଛି ନା ଆମକୁ। ଭଲ ହେଇଛି ସୁବିଧା, ଆମର ଯାତ୍ରୀ ମାନଙ୍କର ଯୋଉ ପର୍ଯ୍ୟଟକ ମାନେ ଆସୁଛନ୍ତି। ତାଙ୍କର ଭ୍ରମଣ ସୁବିଧାରେ ହଉ, ସୁରକ୍ଷିତରେ ହଉ ଏସବୁ ଭାବିକି ଏଇ ଆମର ଓଡିଶା ସରକାର ପଦକ୍ଷେପ ନେଇକି, ଏ ସବୁ କାର୍ଯ୍ୟକ୍ରମ କରେଇଛି। ଭଲ ବହୁତ ଖୁସି, ଖୁସିର ଖବର।
ହଁ ଓଡ଼ିଶା ସରକାରଙ୍କର ଅବଦାନ ବି ଅଛି, ଠାକୁରଙ୍କର ବି ଏମାନେ ଇଏ ଅଛି, କରୁଣା ଅଛି।
ହଁ ତାଙ୍କରି କରୁଣା ପାଇଁ ତ ଓଡିଶା ସରକାର କରୁଛି, ନହେଲେ ସେ ଯଉ କୋଉଠି କରନ୍ତା।
ଆଜ୍ଞା, ଆଜ୍ଞା ବହୁତ ଭଲ ଲାଗେ, ଶାନ୍ତି ବି ଲାଗେ ସେ ଜାଗାକୁ ଗଲା ମାନେ, ମନ ଗୋଟେ ଖୁସି ଖୁସି ଆସିଯାଏ। ଯେତେ କଷ୍ଟରେ ଥିଲେ ବି। ହୁଁ, ଆଉ ଜଗନ୍ନାଥଙ୍କୁ ଏମତି ଅନେଇକି ଦର୍ଶନ କରିଦେବେ ଆପଣଙ୍କ ଆଖିରେ ଲୁହ ଆସିଯାଏ, ସେ ଭାଉର ଠାକୁର ପରା
କହେେ ବୋଉ ଅନୁଭବୀ ଠାକୁର ତୁ ହିଲ
ଆଜ୍ଞା
ହଉ ଭାଇ ଏତିକିରେ ରହିବେ ମୋର ଗୋଟେ କାମ ପଡିଗଲା, ପୁଣି ପରେ କଥା ହବା।
ଆଜ୍ଞା ଆଜ୍ଞା, ଜୟ ଜଗନ୍ନାଥ, ଭଲ ଲାଗିଲା ଆପଣଙ୍କ ସାଥିରେ କଥା ହେଇକି ବହୁତ ଖୁସି ଲାଗିଲା, ଶା
ଆ ମତେ ବି ବହୁତ ଖୁସି ଲାଗେ, ଧନ୍ୟବାଦ ଭାଇ ରହିଲି।